ସୁବୁଛି ହ ଶୁଭିଲା ହ ଆଉ କଣ କରୁଥିଲ?
ଏଇ ଖାଉଥିଲି ତ ଖାଇସାରିକିରି ବାସନ ଥୋଉଥିଲି ଆଉ।
ଖାଇବା ସରିଲାଣି?
ହଁ ଖାଇବା ସରିଲା ଆଉ ସମସ୍ତେ ଖାଇସାରିଥିଲେ ମୁଁ ଖାଇନଥିଲି ସେ
ହଁ ହଁ ଆମର ତ ଯେହେତୁ ସ୍ତ୍ରୀ ଲୋକ ସବୁଠି କହନ୍ତି ସିନା ସ୍ତ୍ରୀ ଫାଷ୍ଟ କିନ୍ତୁ ଖାଇବା ଘରେ ଖାଇବାକୁ ସ୍ତ୍ରୀ ଲାଷ୍ଟ ସ୍ତ୍ରୀ ହେଉଛି ଲାଷ୍ଟ।
ହଁ ସବୁଥିରେ ତ ଲାଷ୍ଟ ଆଉ ଫାଷ୍ଟ କୋଉଥିରେ?
ଆଉ ସ୍ତ୍ରୀ ଲୋକ ମାନେ ଆଗ ପ୍ରଥମରେ କ କିନ୍ତୁ- ସତ ସତ କଥା ଟା ହେଲା କିନ୍ତୁ ସ୍ତ୍ରୀ ଲୋକ ଶେଷରେ ହିଁ ସବୁ କାମକୁ ଯାଆନ୍ତି। ହେଲା ହୁଁ ହୁଁ। ଖାଇବେ ରୋଷେଇ ସକାଳୁ ଉଠିବା ଟା ଜଲଦି।
ଶୋଇବାଟା ସବୁଠୁ ଲେଟ।
ସବୁଠୁ ସମସ୍ତଙ୍କ ପଛରେ ଶୋଇବେ। ସବୁ କାମ ସାରିକି ଶୋଇବେ। ଖାଇବେ ବି ସମସ୍ତେ ଖାଇସାରିବେ। ସମସ୍ତଙ୍କ ପଛରେ ଖାଇବେ। ଆଉ ମାନେ ଆମ ଜୀବନଟା ତ ହଉଛି ସେଇଆ। ଆଉ ଆଉ କଣ? ଆଉ ସକାଳ ପାଇଁ କଣ ମାନେ ଚାଲିଛି?
ହଁ। ନାଇଁ ସକାଳ ବା ସେ ଅଛି ତ ଅ କାଲି ହଉଛି ଆଳୁ- ଚପ୍ ଅଛି। ଆଳୁଚପ ହବ ତା ସାଙ୍ଗରେ ଗୋଟେ- ଗୋଟେ ଚଟଣି ହବ। ପୁଦିନା ଧଣିଆ ର ଗୋଟେ ଚଟଣି ହବ।
ହୁଁ ହୁଁ ହୁଁ। ଆଳୁଚପଟା କଣ କେମିତି? କରିବେ ସକାଳେ କହିଲେ ମୋତେ ମୁଁ କରନ୍ତି। ମୁଁ ତ କରେ କିନ୍ତୁ ହେଲେ ବି ସମସ୍ତଙ୍କର ବନେଇବା- ଶୈଳୀ ଗୋଟୋ ଗୋଟେ ଅଲଗା ଥାଏ
ଓ ଆମର ଆଳୁଚପଟା ଆମେ ପ୍ରାୟ ବିନା ପିଆଜ ରସୁଣରେ କରୁ। ଆଉ ସେଇଟା ଆଳୁଟା ମଟରଟା ସିଝେଇକିରି ରାତିରେ ଏଇନା ରଖିବି।
ହଁ ମାନେ ଏବେ ପୁଣି ଆହୁରି ରାତିରେ ଆଳୁ ଆଳୁଚପ ମାନେ ଆଳୁଫାଳୁ-
ହଁ ହଁ ମୁଁ ସୋଉ ସୋଉ ବାରଟା ସାଢେ ବାରଟା। ଏଇନା ଏ ଆଳୁ ଟା ସିଝ- ଶିଝିନି ନା ଆଳୁଟା ସିଝି- ସିଝେଇକିରି ରଖିଦେଇଥିବି। ସଖାଳୁ ଉଠିକିରି ତାକୁ-
ମଟର କଣ ଏକାଠି ସିଝେଇ ଦେବେ?
ହଁ। ନା ଆଗ ନହେଲେ ମଟରଟା ସିଝେଇଦେବି ତାପରେ ତାକୁ କାଢି ଦେଇ- ଆଳୁ ଟାକୁ ସିଝେଇ ଦେଇ ପ୍ରେସରରେ ଥିବ ବଡ ପ୍ରେସର। ତା ଦେହରେ ଥିବ ଯୋଠୁ- ସଖାଳୁ ଉଠିଲେ ତାକୁ ପୁଣି ଛଡା ଛଡି ହେଇକିରି- ସେଠୁ ମସଲା ବାଟିକିରି ରଖି ଦେଇଛି ଏ- ମୁଁ ଆ ବିନା- ପିଆଜ ରସୁଣରେ ହୁଏ ତ ଆମର ଆଳୁ ଚପଟା। ଆଉ ଆଳୁ ଚପ ଆକଚୁଆଲି ଆମର ଗୁରୁବାରରେ ହୁଏ। ଆଉ ସେଇଟା ମୁଁ କିନ୍ତୁ ଆଜି- କାଲି ବିନା ଯୋଉ ପିଆଜ ରସୁଣରେ କରିବି ଆଉ। ଟିକେ ରସୁଣ ଭାଗ ଟା ଅଧିକା-
ମାନେ ସବୁଦିନ ଗୋଟେ ବନେଇ ଦେଇଛ- ଇଏ ମାନେ ହଁ କୋଉଦିନ କଣ ବନିବ ସେଇଟା ହେଇଛି। ହଁ ହଁ ହଁ।
ଆମର ସୋମବାର ରହୁଛି ଏ- ଗୋଟାଏ ପୋହା ଉପମା ଯୋଉ ଚୁଡା- ଉପମା ରହୁଛି। ତା ସାଙ୍ଗରେ ଗୋଟେ ଦହି ରାଇତା ରହୁଛି।
କାଇଁ ବନଉଛୁ?
ହଁ ଆଗରୁ ତ ଯାଉଥିଲା ଷାଠିଏ ପଞ୍ଚଷଠି। ଏବେ ଟିକେ କମି ଯାଇଛନ୍ତି ଏବେ ତିରିଶ ଖଣ୍ଡେ ଅଛନ୍ତି ଆଉ ପିଲା। ସବୁ ସେ- ପିଲାଙ୍କର ଯୋଉ ପରୀକ୍ଷା ସରିଗଲା ସେମାନେ ଗଲେ ଭାରି। ତାପରେ ନୂଆ ସବୁ ଆଡମିସନ ଏବେ ଚାଲୁଛି। ନୂଆ ପିଲା ପୁଣି ହେଲା ଠାରୁ ପୁଣି ଅଧିକା ହେଇଯିବେ। ଏବେ ସେ ତିରିଶ ତିରିଶ ପଇଁତିରିଶ ଏମିତି ଚାଲିଛି ଆଉ। ଆଉ ସିଏ ବି ଜଣେ ଆମେ ଯୋଉ ଦି ଜଣ କରୁ-
ର। ମସଲା କଣ ରଖୁଛ ମାନେ ବନଉଛ କଣ?
ମସଲା। ହଁ ଆଳୁ ଚପ ପାଇଁ ପିଆଜ- ଆଉ ଅଳ୍ପ ଅଦା ରସୁଣ ଭାଗ ଟିକେ ଅଧିକା ରହିବ ତା ଛେଚା ହେଇକିରି। ତାକୁ ପିଆଜ ଟା ଜାରିକିରି ତା ଦେହରେ ହଉଚି ଅଦା ରସୁଣ ତାକୁ ଭଲସେ ଜାରି ଦେଇକିରି ଟମାଟୋ ପକେଇକି ରି ତାକୁ କଷିବ। ଦେଇକିରି ତାପରେ ଗରମ ମସଲା ହେରିକା ଦେଇକିରି ଆଳୁ ଟା ଚକଟା ହେଇକିରି ଥିବ ଆଳୁ ଯୋଉ ଓ ଇଏଟା ଉ ତା ଦେହରେ ପକେଇକିରି ଭୃସଙ୍ଗ ପତ୍ର ଟିକେ ପଡିବ ତାକୁ ସେଉଠୁ କଷି ଦେଇକିରି ତାକୁ କାଢିଦଲେ ତାପରେ ବେସନ ବେସନ ଧିଅରେ ଟିକେ ଲୁଣ ହଳଦୀ ଖାଇବା ସୋଡ଼ା ଏମିତି ପକେଇ ତାକୁ ବେସନ ଟା ଗୋଳା ହବ ତାପରେ ସେଇଟା ଗୋଲ ଗୋଲ ହେଇକ ପଡିବ ବେ ଧିଅ ରେ ପକେଇକିରି ଛଣା ହବ ଆଉ ଆମ
ତା ସାଙ୍ଗୁ କୁ ଯୋଉ ତା ସାଙ୍ଗ କଣ ଗୋଟେ ଚଟନୀ କହିଲେ ବନାଉଚନ୍ତି ବୋଲି।
ସେଟା ରହୁଚି ଆମର ପୁଦିନା ଧଣିଆ ଆଉ ଧଣିଆ ଭାଗ ଟିକେ ଅଧିକା ରହିବ ତାପରେ ଯେତିକି ଧଣିଆ ରହିବ ତାଠୁ ଅଧା ପୋଦିନା ରହିବ ଭୂର୍ଷଙ୍ଗ ପତ୍ର ଟିକେ ରହିବ ଅଳ୍ପ ଦି ଚାରିଟା ଡେମ୍ଫ ରହିବ। ଆଉ ସେ ଦହି କଞ୍ଚାଲଙ୍କା ଏଇଟା ଗୋଟେ ଚ ଲୁଣ ପକେଇ କିରି ଏଇଟା ଗୋଟେ ହବ ଚଟଣି ଆଉ। ଆମ ଟମାଟୋ ସସ୍ ଗୋଟେ ଲେଖାଏ ଦିଆ ହୁଏ ନହେଲେ ଚଟଣି ଦିଆ ହୁଏ ଆଉ।
ସେଟା ଗ୍ରା ମାନେ ପେଷ୍ଟ କରି ଦଉଚନ୍ତି
ହଁ ପୁରା ବାଟିକିରି ପେଷ୍ଟ ହେଇଯା ନାଇଁ ନାଇଁ ସେଇଟା ବଘାରୁନୁ ଆଉ ଯୋଉ ବୁ ଟ ଡ଼ାଲି ନଡିଆ ଘରିକା କଲେ ସେଇଟା ପଘରା ହୁଏ ଆଉ ଏଇଟାକୁ ବଘରା ବଘରି କରୁନୁ ସେମିତି ଖାଲି
ଯୋଉ କହୁଚନ୍ତି ସେ ଟା ଆପଣ କେମିତି ବନାନ୍ତି ଆମର ତ ମୁଁ ତ ବନାଏ ଫିର ବି ଆପଣ କେମିତି ବନାନ୍ତି ଟିକେ କହିଲେ
ମୁଁ ସେ ବୁଟ ଡାଲି ଟିକେ ଟିକେ ନାକୁ ତେଲ ପକେଇକିରି ବୁଟ ଡାଲି ଟାକୁ ଭାଜି ଦିଏ। ସେ ଟିକେ ଭାଜି ହେଇଗଲା ପରେ ତା ଦେହରେ ସେଇଥିରେ ପାଣି ଦେଇଦିଏ ଏ ସେ ଟିକେ ପାଞ୍ଚ ମିନିଟ ଖଣ୍ଡେ ବେଶୀ ସ ମୟ ନି ପାଞ୍ଚ ମିନିଟ ଖଣ୍ଡେ ଟିକେ ଭେଦି ତାପରେ ନଡିଆ କୋରା ଦେଇକିରି ତା ଦେହରେ କେବଳ ଶୁଖିଲା ଲଙ୍କା ଆଉ ରସୁଣ ଦି ଚାରି ପାଖୁଡ଼ା ଶୁଖିଲା ଲଙ୍କା ଯଦି ଆଉ ଲୁଣ ଆଉ ନହେଲେ ଯଦି ଉ ରସୁଣ ନ ପକେଇବେ ସାଧାରେ ଖାଇବେ ଖାଲି ଶୁଖିଲା ଲଙ୍କା ଲୁଣ ପକେଇବେ। କୁ ଭଲସେ ପେଷ୍ଟେ କରିଦେଇକିରି ତାପରେ ତାକୁ କାଢ଼ିଦେଇକିରି ସେଇଠୁ ସୋରିଷ ବୃଷଙ୍ଗ ପତ୍ର ଆଉ ଟିକେ ତେଲ ଦେଇକରି ସୋରିଷ ଫୁଟେଇକିରି ଭୃଷଙ୍ଗ ପତ୍ର ଦେଇକିରି ପଘରା ହବ ଆଉ।
ସେଟା ଟିକେ ପଘାରି ଦେଲେ ବାସିନା ତ କଣ ଦହି ପକାନ୍ତି ଆଉ?
ଆ ଦହି ତ ମୁଁ ପକାଏ ନା।
ହୁଁ କାହିଁକିନା ମୁଁ କରେ ତ ହଁ ମୁଁ ବି କରେ ଯଉ କଣ କହିଲେ ଏଇ ଯେଉଁ ବୁଟଟା ବୁଟ ଡାଳିଟା ଯେଉଁ ଆପଣ କହିଲେ କି ଭାଜି ଦେବେ ଭାଜି ଦେଇକି ବତୁୁରେ ଦେଇକି ତାକୁ ତା ଦେହରେ ନଡିଆ ବୁଟ ଡାକି ନଡିଆ ମି ମିଶେଇକି ମୁଁ ତାକୁ ବାଟି ଦେଇକି ଦହି ଅଳ୍ପ ଦହି ରେ ଟିକେ ଲୁଣ ଟିକେ ଜଷ୍ଟ ଟିକେ ଅଳ୍ପ ଟିକେ ମିଠା। ମତେ କିନ୍ତୁ ଆକଚୁଲି ମିଠା ଟିକେ ବହୁତ ପସନ୍ଦ ତ ସେଇଥି ପାଇଁ ମତେ ପ୍ରାୟ ଜିନିଷରେ ମୁଁ ମିଠା ଟିକେ ପକାଏ ଟିକେ ହଁ। ମୁଁ ଉପମା ହଉ କି ଯାହା ହଉ ମୁଁ ମିଠା ନ ପକେଇଲେ ମୁଁ ଟିକେ ଖାଇପାରେନି। ହଁ ତ ସେ ଦହିରେେ ଟିକେ କଣ ଦହି ରୁ ଯୋଉ ଆମର ଖଟା ଅଂଶଟା ଟିକେ ଥାଏ ଟିକିଏ ଅଳ୍ପ ଟିକେ ମିଠା ଆଡ଼୍ କଲେ ଦହିର ଖଟାଂଶଟା ପଳେଇଲା।
ହଁ।
ଇଏ କରିକି ଚାଟ୍ ମସଲା ବି ଟିକେ ଆଡ୍ କରି ତା ଦେହରେ ଚାଟ୍ ମସଲା ଟା ପକେଇଲେ ଟିକେ ଭଲ ଟେଷ୍ଟ୍ ଲାଗିବ ବୋଲି। ଦହିରେ ଏତିକ ମସଲା ପକ୍ ପକେଇ ଦେଇକି ତାକୁ ମିଶେଇ ଦି ଦିଟାକୁ ହେଲା ମିଶେଇ ଦେଇକି ଗୋଟେ ଉଁ ଜାଗା ଆପଣ ରଖି ଦେଲେ ତାପରେ ପଘରାଟା ଆପଣ ଯୋଉ କହିଲେ କି ହୁଁ ମୁଁ ଟିକେ ପଞ୍ଚୁ ଫୁଟଣ୍ ପଘାରେ ଆଉ ମତେ କାହି ତା ବାସ୍ନା ଟା ଟିକେ ଭଲ ଲାଗେ ବୃସଙ୍ଗ ପତ୍ର ଲଙ୍କା ଚାରି ପାଞ୍ଚ ଟା ପାଞ୍ଚ୍ ଫୁଟଣ ପଘାରିକି ତା ଦେହରେ ପଘରା ଟା ଓଜାଡି ଦିଏ। ସେମିତି ହିଁ ମୁଁ ବନାଏ ତେଣୁ ସମସ୍ତଙ୍କର ତ ବନେଇବା ଶୈଳୀ ଅଲଗା ଅଲଗା ଥାଏ ନା ଆଉ ଦେଖିବା ଆପଣ ଯୋଉ ପ୍ରଣାଳୀରେ ବନାଉଛନ୍ତି ସେଇ ପ୍ରଣାଳୀରେ ବି ଟିକେ କରିକି କେତେବେଳେ ଖାଇବା
ହଁ ଦେଖିବେ କେମିତି କଣ ଲାଗୁଛି ଆଉ।
ସମସ୍ତଙ୍କର ହାତର ସ୍ଵାଦ ବି ଅଲଗା ଥାଏ ମାନେ ଆପଣ ଗୋଟେ ଜିନିଷ ସେଇ ଜିନିଷ ଆପଣ ସେଇ ଆଳୁଚକ ଯେଉଁଟା କହିଲେ ଆପଣ ବନାନ୍ତି ମୁଁ କେମିତି ବନାଏ କହିଲେ ମୋରଆକ୍ଚୁଏଲି ଆଳୁଚପରେ ଯୋଉ ମତେ ପିଆଜ ରସୁଣ ପକାଏ। ଁ ପ୍ରାୟତଃ ମୁଁ ପିଆଜ ରସୁଣ ଦିନରେ ହିଁ ଆଳୁ ଚପଟା ବନାଏ କାହିଁକିନା ମତେ ଟିକେ ପିଆଜ ମୋର ବହୁତ ପ୍ରିୟ। ହଁ ତ ଆମର ମୋର ମସ୍ ମଲା ଟା ଆଳୁ ଚପରେ ବ ଆପଣ ମଟର ତାପରେ ଯୋଉ ନଡିଆ ନଡିଆ କି ଟି ଟିକ୍ ଟିକି କରିକି। ଆଉ ବିଟ୍ ଯୋଉ ବିଟ୍ ଟା କାଟିବି ଟିକ୍ ଟିକ୍ କରିକି ଆଉ ବାଦାମ। ହୁଁ ବାଦାମ ଟା ପକା ପକାଇ ଏତିକ ସବୁ ପଡ଼ିବ ତା ଦେହରେ ଆଉ ମସଲା ଟା ଯୋଉ ରସୁଣ। ଣ ଅଦା ଛେଚିକି ରଖିଥାଏ। ପିଆଜ ଟା ପକେଇଦି ତେଲରେ ପିଆଜ ଟା ପକେଇଲି ଉଷଙ୍ଗ ପତ୍ର ପଞ୍ଚ୍ ଫୁଟଣ ଏଟା ପକେଇକି ବଘାରି ଦେଲି ତା ଦେହରେ ସେ ଯୋଉ ଅଦା ରସୁଣ ଛେଚା। ହେଲା ସେଟା ମୁଁ ପକେଇଦିଏ। ସେଟା ପକେଇଦଲା ପରେ ତା ଦେହରେ ମସଲା ଆପଣ ଯାହାବି ଆଡ୍ କରିପାରିବେ। ଚା ମସଲା ଆପଣଙ୍କ ପସନ୍ଦ ଥିବ ମସଲା ଟିକେ ଆଡ଼୍ କରିଦେବେ ଟିକେ ଭଲ ଲାଗେ ମୋ ଗୁଣ୍ଡ ମସଲା ଟିକିଏ ଆଡ଼୍ କରିଦେବେ। ଆଡ଼୍ ଗଲା ପରେ ସେ ଯୋଉ। ଆଳୁ ମଟର ଚକଟା ଯେଉଁ ପରିବାଟା ଥିବ ହେଲା ସେ ପରିବାଟା ଟିକେ ସେ ମସଲାରେ। ପଶିଦେବେ ବିଇଟି ଆମର ମୁଁ କଣ କ ଯୋଉ ବିଇଟି ଟା ଆଉ ନଡିଆ ଟା ଟିକେ ଭାଜିକି ରଖିଥିବି। ହେଲା କଞ୍ଚା ନଡ଼ିଆ ପକେଇଲେ ବି ଚଳିବ କିନ୍ତୁ ଏ ଟିକେ ଭାଜିଦେଲେ ବି ଭଲ ଲାଗିବ। ଆଉ ସେଥିରେ ବିଟ୍ ସେ ଯୋଉ ଭଜା ଜା ନଡ଼ିଆ ଆଉ ଆମର ବାଦାମ ସବୁ ପକେଇକି ସେ ଯୋଉ ମସଲା ଟା ଟିକେ କଷିଦେବେ। ହେଲା ତାପରେ ଯୋଉ ଆଳୁ ଟା ଚକଟିକେ ରଖିଥିବେ ଭଜା ଭଜା। ଟିକେ ହଁ ଭଜା ବଦାମ ଟିକେ ତାର ଇଏ କରିଦେବେ କଣ କିଲ ଚୋପା ଉଡେଇ ଦେଇକ ତା ଫାଳ ଫାଳ ଟିକେ କରିଦେବ। ଟିକେ ନହେଲେ। ଗୋଟେ ରହିଲେ ଚଳିବ କିନ୍ତୁ କିନ୍ତୁ ଚୋପା ଟା ରଖିବନି ଚୋପା ରଖିଲେ ତାର ସ୍ଵାଦ ଆସିବନି। ଚୋପା ଟାକୁ ଇଏ କରିକି ଯୋଉ ମସଲାରେ ବିଇଟି ଆଉ ଆମର ଏଇ ଟାକୁ ବାଦାମ। ବାଦାମ ଆଉ ନଡ଼ିଆ ପକେଇ ଟିକେ କିଷିଦେବେ କଷିଦେଇକି ଟିକେ ଘୋଡ଼େଇ ଦେବେ ବିଟ୍ ଟା ଟିକେ ସିଝିବ କାରଣ ବିଟ୍ ଟିକେ କଞ୍ଚା ବିଟ୍ ଟା ଟିକେ କଞ୍ଚା ବି ବିଟ୍ ଟା ନା। ହେଲା ବିଟ୍ ଟା ଟିକେ ସିଝି ଗଲା ପରେ ଆପଣଙ୍କର ଏ ଯୋଉ ଥିବ। ଯୋଉ ଆଳୁଚପ ମସଲା ଟା ଆଳୁଚପ ହଁ ତର ଚକଟି କି ରଖିଥିବ ଆଳୁ ଟିକେ ଚକଟିକି। କ ଚକଟା ପୁରା ହବନି ମାନେ ଜଷ୍ଟ୍ ଟିକେ ଖଣ୍ଡ ଖଣ୍ଡ ଖଣ୍ଡ ଖଣ୍ଡ ରହିବ। ମାନେ ବେଶୀ ବେଶୀ ଚକଟା ହବନି କି ବେଶୀ ଖଣ୍ଡ ଖଣ୍ଡ ବି ରହିବନି। ସେଟା ପକେଇକି ତାକୁ ଟିକେ କଷିବେ କଷିଲା ପରେ ତାପରେ ଆପଣ ଧନିଆ ପତ୍ର ଟିକେ ପକେଇବେ। ଆଉ ଟିକେ ଗରମ ମସଲା ଆଉ ଟିକେ ପକେଇଦେବେ ସେଥିରେ। ପକେଇ ଦେଇକି ସେଇ ମସଲା ଟା ରେଡି କରିବେ ବେସନ ଟା ଯୋଉ ଘୋଳଣିଟା ଆପଣ କରିଥିବେ ସେଥିରେ ଟିକେ ଯୋଉ ଇଏ ପକେଇଦେବେ କଣ କହିଲେ ଟିକେ ଯଦି ଜିରା ଆପଣଙ୍କୁ ପସନ୍ଦ ଥିବ ସେ ଜଉ ଘୋ ଟା ତିଆରି କର କଳା ଜିରା ପକାନ୍ତୁ ନହେଲେ ଏଇ ପ୍ଲେନ ଜିରା ଯିବ ଆମର ତରକାରୀ ଯୋଉ ବଗରା ହଉଛି ସେଟା କଣ କହିଲେ ତେଲ ଜିନିଷ ଯେହେତୁ ଆମର କଣ ଖାଇଲିରେ ଗ୍ୟାସ୍ ପ୍ରୋବ୍ଲେମ୍ ଅସୁବିଧା ହୁଏ ଜିରାଟା ଆମର ହଜମ କରାଏ ବୁଝିପାରିଲେ କି ଜିରା ଟା ମାନେ ହଜମରେ ସେଥିପଁତେବେଳେ ସେୋଉ ବେସନ ଟିକିଏ ଭୋଳଣ ଟା ସେଥିରେ ଟିକେ ଜିରା ପକେଇଦବେ ହେଲା ଜିରା ପକେଇ ଦେଇକି ଛାଣିବେ ଟିକେ ଦେ ସେଇଟା ମାନେ ହଜମ କରେ ଯ ପେଟ ଟା ଏତେ ଖରାପ କରିବନି ହଜମ କରେ। ହଁ ହଉ ହଉ ହଉ ତାହେଲେ ଠିକ ଅଛି ଶୁଭରାତ୍ରି।
ଶୁଭ ରାତ୍ରି ହଁ।